ହଁ କଣ କରୁଛୁ।
ଏ ବସଛି ଦିଦି।
ହଁ ପରା, ଖାଇଲୁଣି।
ହଁ ଖାଇଲିଣି, ତମେ ଯେ?
ହୁଁ ଖାଇଲିଣି, କଣ ଖାଇଛୁ?
ହୁଁ
କଣ ଖାଇଛୁ।
କଣ ଜଳଖିଆ ଖାଇଥିଲି।
ଓହୋ, ତମ ଘରେ କଣ କରୁଛନ୍ତି।
ଅଛନ୍ତି ଦିଦି ସମସ୍ତେ।
କିଏ କିଏ ଅଛ, ଅଛ ସବୁ ଯାକ।
ହୁଁ
ହୁଁ ପଢୁଛୁ ନା ନାହିଁ ତୁ?
ପଢା ପଢି ହଁ ସେମିତି, ଇଚ୍ଛା ତ ଲାଗୁନି ଗରମ ଯେମତି ହଉଛି ଯେ
ହଁ ପରା ଦେଖେ ବର୍ଷା ହଉଛି ହେଲେ ବି ଗରମ ଲାଗୁଛି।
ବର୍ଷା କୁଆଡେ କାଲିଠୁ ତ ହେଇନି।
ହଁ ପରା।
କାଲି ମୁଁ ଭାବୁଥିଲି ହେବ ବୋଲି କାଲି ତ ହେଲାନି।
କାଲି ତୁ କେତେବେଳେ ଆସିଲୁ। କୁଆଡେ କୁଆଡେ ଗଲୁ କାଲି।
ହେଁ ହେଁ କାଲି ଜର୍ସ ଗଲୁ ସେ ବାପଟେଶ୍ୱର ଯାଇକି। ଟିକେ ଏମିତି ମାର୍କେଟରେ ଟିକେ ସେ, ମୋ ତିନିଟା ଭଉଣୀ ସହିତ। ଟିକେ ଗଲୁ ତାଙ୍କୁ ତାକୁ ସେ ଛାଡିଦେଲୁ ତାଙ୍କ ଘରେ ଟିକେ।
ଓହ।
ତାପରେ ଘରକୁ ପଳେଇ ଆଇଲୁ। ମାଦକତା ସେ ମୋମୋ ଟିକେ ଖାଇଲୁ।
ହୁଁ ହୁଁ ହୁଁ। ଆ ମୁଁ ତ କାଲି ନା ପହରଦିନ ଶନିବାର ଦିନ ସେ ଯୋଉ ମୋର ଯାଇଥିଲା ନା ନାଇଁ ଖାଉଛେ। ତାପରେ ମୁଁ ଜାଗ ଗୋଟେ ସେ ମୋମୋ ଜମା ବି ସିଝିନଥିଲା। ଦେଖ ଏ ଯୋଉ ତମୁ ପଟେଲ ସେ ଯୋଉ ଉଠେ ଏଠେ ଯୋ ଏପଟେ ଗୋପବନ୍ଧୁ ଛକ ପଟେ। ସେପଟକୁପଟ କହୁଛି ହୁଁ, ନୂଆ ରେ ହଉଛି ଜମା ବି ଭଲ ଲାଗୁନଥିଲା ସିଝି ନଥିଲା ଠିକ୍ ସେ ମୋମୋ
ଓହୋ ହ ହଁ ପୁରା ସେ ମାଦିକୁୁନ୍ଦାର ମାଦିକୁନ୍ଦାରୁ ଗୋଟେ ଭଲ ହଉଛି ହୁଁ।
ହୁଁ ଆପଣ ଯୋଉଟା ଖାଉ
ହଁ ସେଇଟା ଗୋଟେ ଭଲ ହଉଛି।
ହୁଁ ବର୍ଷା ଟିକେ ହେଲେ ଭଲ ଲାଗନ୍ତା।
ମୁଁ ତ ପହରଦିନ ଯେହେତୁ ମୁଁ କହୁଥିଲି ସେଦିନ ଟିକେ ବର୍ଷ ହୁଅନ୍ତା କି ଭାବୁଥିଲି କାଇଁ ଟିକେ ହୁଅନ୍ତା ବର୍ଷା
ହଁ ପରା ଯିବା କେବେ ହେଲେ ଗୋଟେ ବୁଲି, କୁଆଡେ ହେଲେ?
କୁଆଡେ ଯିବା? ବର୍ଷା ବର୍ଷା ହେଲେ ବି ଭଲ ଲାଗନ୍ତା ଆଉ ଇଭିନିଂରେ।
ହଁ ପରା। ସେ
ସମସ୍ତେ ତ ପ୍ଲାନ୍ କ୍ୟାନସଲ୍ କରୁଛନ୍ତି ଆଉ।
ହୁଁ। ଉଁ - ହୁଁ। କୁହ କଣ ହେଲେ?
କଣ ରୋଷେଇ କଣ କରିଛ?
ମୁଁ ଭାତ ଆଉ ଆଳୁଚକଡ଼ା କରିଛି ଆଉ କିଛି କରିନି, ହାଲିଆ ହେଇକି ତ ଆସିକି ମନ୍ଦିର ଯାଇଥିଲୁ। ସେ କହୁନଥିଲି, ଆଇକି ବସି ଇଏ ତମକୁ ପ୍ରୋଜେକ୍ଟ ରେ କେମିତି ଭଲ ମାର୍କ ଦେଇଛନ୍ତି?
କିଛି ଭଲ ମାର୍କ ନାହିଁ। ଏତେ କଷ୍ଟରେ ପ୍ରୋଜେକ୍ଟ କଲୁ, କିଛି କେତେ ଦେଇଛନ୍ତି ତମର?
ମତେ ବି ଏଇଟି କେତେ ଦେଇଛନ୍ତି, ଏଇଟି ସେଭେନ୍।
ଏଇଟି ଦେଇଛନ୍ତି ଆଉ କହୁଛ ଭଲ ନୁହଁ, ଆମର ପିଲାଙ୍କର ଚାରି ପାଞ୍ଚ ଜଣଙ୍କର ହିଁ ଏଇଟି ହି ଏଇ ଏଇଟି ୱାନ୍ ଏଇଟି ଟୁ ଯାଇଛି, ଆଉ ସମସ୍ତଙ୍କର ଏଇଟିରୁ ତଳକୁ।
ଓ ହୋ ମତେ ଭୁଲ
ଆମର ସେ ସାର ଯାକ ଠିକ୍ ନାହିଁ ବୋଧେ ବିରକ୍ତ ଏତେ ପରିଶ୍ରମ କରୁ ଭାଇବା ବି ତ ଠିକ୍ ଠାକ୍ ଯାଇଥିଲା, ହେଲେ
ତତେ ମୁଁ କହିଲିନି ସେ ମତେ କହୁଥିଲା ଆଇ ଲାଇକ ୟୋର୍ କନ୍ଫିଡେଣ୍ଟ, ଏମିତି କହିଥିଲା ଯେ ମତେ ବଢିଆ ଲାଗିଥିଲା। ଭଲ ଦେଇ ମାନେ ଭଲ ଦେଇଛନ୍ତି, ମୋର ଏଇଟି ସେଭେନ ନା ଏଇଟି ନାଇନ କରିଦେଇଛନ୍ତି।
ଏ ମା ଏତେ ଦେଇଛନ୍ତି ବୋଲେ ଆଉ କଣ?
ହଁ ପରା ଆର ଥର ପ୍ଲସ୍ ଥ୍ରୀରେ ମତେ ନାଇଟୀ ଥ୍ରୀ ଦେଇଥିଲେ ଜାଣିଛୁ?
ୱା। ନା ଭଲ, ଆମର କଣ ଗେଷ୍ଟ ଭେକ୍ଲଟି ସାର୍ ମ୍ୟାମ ଯାକ
ଆମର ବି ଆମର ଏଚ ଓ ଡ଼ି ଜଣେ ହିଁ ଅଛନ୍ତି, ଆଉ ସମସ୍ତେ ଗେଷ୍ଟ ଭ୍ୟାକୁଲିଟି।
କେତେ ଜଣ ଗେଷ୍ଟ ଭ୍ୟାକଲ୍ଟି?
ସମସ୍ତେ ଯାକଥିଲେ ଗେଷ୍ଟ ଭ୍ୟାକୁଲିଟି, ଏବେ ନୂଆରେ ଆସିବେନି କି ଆଉ ଥରେ ଚାରି ଭ୍ୟାକୁଲିଟି ଜଣେ ସେଇଟା ସେ ସାର୍ ଏକା ଜଣେ ଅଛନ୍ତି। ମାନେ ବେଶୀ ଭଲ ଲିବରାଲ ଥିକିଙ୍ଗ ଲୋକଟା, ଏମିତି ଇଆଡେ ସିଆଡେ ନାଇ ଭଲ, ସବୁ ପିଲାକୁ ଯୋଉ ସମାନ ଦେଖୁଛି ସିଏ ଏକା ଭଲ।
ଆମର କିନ୍ତୁ ସେମତି ନାହିଁ ଆଉ, ଏବେ ନେଟ୍ ଏକଜାମ ଅଛି ତ।
ହଁ ବେ ନେଟ୍ ତମର କେବେ ଅଛି?
ହଁ ତିରିଶରେ।
ଉଁ - ହୁଁ। ଡିସ ଦେଖବା କଣ ହଉଛି
ହୁଁ
ପଢିଲେ ଏକା ହବଲୋ ପେପର ୱାନ୍ ପେପର୍ ଟୁ ଦ ଦେଲାବେଳେ ଯୋଡ଼ ବା
ଇଂଲିଶ ବି ଅଛି ପୁଣି
ଆରେ କମ୍ଟିଟେଟିଭ୍ ରେ ଯେମତି ନାଇଁ ସେମତି ଏକା କମ୍ଟିଟେଟିଭ୍ ଯେମତି ସେମ ନେଟରେ ବି ସେମିତି ପେପର୍ ୱାନ ପେପର୍ ଟୁ ପେପର୍ ୱାନରେ
ଏ କେତେଟା ଖାଲି ନିଜ ସବଜେକ୍ଟର ପଢୁଛି
ହଁ ନିଜ ସବଜେକ୍ଟ ର ହଁ ନିଜ ସବଜେକ୍ଟ ର ଖାଲି କେତେଟା ପଡୁଛି ଆଉ ସବୁ ଏପଟ ର
ହୁଁ ହୁଁ ହୁଁ
ସବୁ କଷ୍ଟ ଲୋ ସବୁ କଷ୍ଟ ଇଂଲିଶ ବି ଗ୍ରାମାର କେତେ ଅଛି ଭାବୁଛୁ ମ୍ୟାଥ କଷ୍ଟ ସବୁ କଷ୍ଟ
ହଁ ପରା ମେଥ ତ ମତେ ଛୁଇଁ ପାରୁନି ମୁଁ ମୁଁ ଏତେ କଷ୍ଟ
ଭୁଲି ଯାଇଛି ସବୁ ସ୍କୁଲରେ ଯାହା ଟିକେ ଟିକେ ପଢୁଥିଲି ସେ ଜାକ ବି ଆଉ ମନେ ନାହିଁ କ ହଁ ପରା ଏ ଦେଖ ସୋରବାର କେତେଯେ ବର୍ଷ ହେଲାଣି
ପାଞ୍ଚ ଛଅ ବର୍ଷ ହେଇଗଲା
ଛଅ ତ ଛଅ
ନାଇଁ ନାଇଁ ସାତ ବର୍ଷ ପ୍ଲସ ଟୁ ଦି ବର୍ଷ
ଏ ହେ
ପ୍ଲସ୍ ଥ୍ରୀ ତିନି ବର୍ଷ ପିଜି ଦି ବର୍ଷ କେତେ ତିନି ଚାରି ପାଞ୍ଚ ଛଅ ସାତ ହଁ ତମର ଠ ମୋର ସାତ ସାତ ବର୍ଷ ତଳେ ବୋଲି ଭାବ ଆମେ କେତେ ବଡ ହେଇଗଲୁ ସାତ ବର୍ଷ ତଳେ ଆମେ ସ୍କୁଲ ଯାଇଥିଲୁ ମାନେ ଆମେ ମତେ ଲାଗୁଛି ଆମେ ସେ ନାଇଟି ଜେନେରେସନ୍ ବଧେ ହଁ ମାନ ଦେଖ ସାତ ବର୍ଷ ତଳେ ତମର ସ୍କୁଲ ଜୀନ ସତ ବୋଲେ ନାଇଟି ଜେନେରେସନ ରୁ ଲାଗୁଛି
ଓ ପରା କେତେ ବର୍ଷ ଆଉ କୋର୍ଷ ଏବେକା ଯାହା ଯାହା କରିଥିବା ଆଉ ବର୍ଷ ଦି ବର୍ଷ ଗଲେ ସିରିଏଶ୍ ଆଉ କିଛି କରି କରିବୁ ନାହିଁ ତ ତ କୋଉଥିଲା ସେ ଭାଇ ଯଉ ସେ
ହଁ ହଁ
ଝୁଲା ବ୍ରିଜ ସବୁ ସବୁ ଯାଇ ଆମେ ଏବେ ଯିବା
ଦେଖୁଛ ଆମ ସ୍କୁଲ ଲାଇଫ୍ ସରିକି କଲେ ଦେଖ ତିନି ସାତ ବର୍ଷ କଲେଜ ଜୀବନ ପଡ଼ିଲେ ସୁନା ଆଜି
ଜଣା ପଡୁନି ନାଇ କେତେ ଜଲଦି ଦେଖ ଟାଇମ କେମତି ଯାଉଛି।
ସେଇଟା ତ ଏବେ ଏବେ ଦେଖୁନ ଏଟା ଜୁଲାଇ ମାସ ଅଗଷ୍ଟ ସେପ୍ଟେମ୍ବର ଅଠବର ନଭେବର ଡିସେମ୍ବର ଆଉ ପାଞ୍ଚ ମାସ କଲେ ଦୁଇ ହଜାର କେତେ ସତେଇଶି
ଏମା ଦେଖୁ ଦେଖୁତିରିଶ ଡେ ହେଇଯିବ ମା
କିଛି ଗୋଟେ କରିହବୁନି
ଶେଷ ରାସ୍ତା ଯୋ କରବା
ସେଇଟା ପାଇଁ ଯୋଉଟା ମିଳୁଛି ସେଟା ଜବ କରିବା କଥା ଆଉ।
ସେ ଜଉଟା ବି ମିଳୁନି ସେ ଜୁଟା ବି ମିଳୁନି ନାଇଁ। ପିଲାମାନେ କଣ କଣ ଉଠୁଛନ୍ତି କି ଜାଣି କେମିତି କଣ ପାଉଛନ୍ତି ମୁଁ ବି ବୁଝିପାରୁନି।
ହଁ ପରା।
ମୁଁ ତ ପାଇଲା ବେଳେ କଥା ମରିଥିବି। ଏଠା
ହଁ ହଁ ପରା ହୁଁ।
ପିବୁ ନା କଣ?
ହଁ ଏମିତି ଗାଧୋଇ ଖାଧୋଇ ଟିକେ ଖାଇ ପଢିବା କଥା।
ହୁଁ ଘୋରରେ ଗୋଟେ ଯାଇକି ମୁଁ ନିଆଁରେ ଚାଲିଲା ଲେଖା ଲାଗୁଛି। ମାର୍ବଲ ମ ପା ତାତି ଶୁଭୁଛି ନା ନାଇଁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ